କଣ କରୁଥିଲେ?
ନମସ୍କାର, ନାଇଁ, ଏଇ ଶୋଇଥିଲି, ଜଷ୍ଟ ଉଠିଲି। ଏବେ ସନ୍ଧ୍ୟାଦେବି ଆଉ।
ଅ, ହଁ, ଆଉ। ଆ, ମୁଁ ବି ସେଇ ସନ୍ଧ୍ୟା ଦେଇଛି। ମୁଁ ତ ସନ୍ଧ୍ୟା ଦଉନି, ମୋ ଝିଅ ସନ୍ଧ୍ୟା ଦେଲା, କହିଲା ବତେଇ ଦଉଥିଲି, ସନ୍ଧ୍ୟା ସଇଲାଟୁ ଏବେ ଏଇ ବାହାରକୁ ଆସିଲି।
ଅ, ହଁ, ହଁ। ନାଇ, ମୁଁ ଦେଇନି, ଦେବି ଏ ସାଢ଼େ ଛଅଟା ବେଳେ ଆଉ। ଟିକେ ଲେଟ୍ ହେଉଛି ତ ସଞ୍ଜ।
ହଁ, ଏବେ ଟିକେ ଲେଟ୍ ହଉନି। ନା, ସେ ଛୋଟ ଛୁଆ ତ, ସେ ଜଲଦି ଦେଇ ଦଉଛି ଆଉ।
ଶୀଘ୍ର ବେଳେ ଦେଇଦେବେ, ଗୋଟେ ସରିବ ଖାଲି। ଆମେ ଖାଲି, ମାନେ ସମସ୍ତେ ଦଉଛନ୍ତି ତ। ଟିକେ ଏଇ ଟାଇମ୍ ରେ ଦବା କଥା।
କହନ୍ତି, ସନ୍ଧ୍ୟା ଗଡ଼ିଗଲେ ସନ୍ଧ୍ୟା ଦିଅନ୍ତିନି, କିନ୍ତୁ ସନ୍ଧ୍ୟା ପୂର୍ବରୁ ଟିକେ ଥିବ, ସନ୍ଧ୍ୟା ଦେଇଦବା କଥା। ଆଉ ଆପଣ ଆଜିି କଣ ରୋଷେଇ କରିଥିଲେ?
ଆଜି ଭାତ ଡାଲି ଚିଙ୍ଗୁଡି କରିଥିଲି ଆଜି ଶୁକ୍ରବାର ତ।
ବର୍ଷା ହଉଛି ସିଆଡେ।
ଆଜ୍ଞା ହଁ ବର୍ଷା ଆଜିଠୁ ହେଲାଣି। ମାନେ ସବୁଦିନ ଉଠଉଛି ହଉନଥିଲା ଆଜି କିନ୍ତୁ କଣ୍ଟିନ୍ୟୁ ଚାଲିଛି।
ଆମ ଆଡ଼େ ଏତେ ବର୍ଷା ଚାର ଚାରି ଦିନ ହେଲା ଏତେ ବର୍ଷା ହଉଛି ଯେ। କଣ କରିବା ବିଲ ବାଡି ତଳି ଫଳି ମଣିଷ ପକେଇଛନ୍ତି ଯେ ଚିନ୍ତାରେ। ତଳି ପଚିବ କି ଗଛ ଉଠିବ ତା ଠିକ ନାହିଁ।
ଆଉ ଆପଣଙ୍କୁ କଣ ଖାଇବାକୁ ହେଇଛି।
ଆମର ଚିକେନ ହେଇଥିଲା।
ଆହା ହା ଆଉ ଇଏ ଝିଅ। ତମ ଝିଅ ନା ପୁଅ ପୁଅ କ କହୁଥିଲ। ଅହା ହା ହା।
ଝିଅ ତାରେ। ଝିଅ ଚତୁର୍ଥ ପଢୁଛି ପୁଅ ଏବେ ଜଷ୍ଟ ଆଡମିସନ କରିଛି ସ୍କୁଲରେ।
ହଁ ହଁ ହ।
ଏବେ କଣ ପଢିବେ କେ ଆଣି ବହିତ ସବୁ ଭୁଲ ଅଛି।
କଣ ସେ ବହିରେ ଏମିତି ସବୁ ଲେଖା ହେଇ ମୁଁ ଜାଣିପାରୁନି।
ତାପରେ ଗୋଟେ ଏମ୍‌ ଆଇ ଏଲ ତାଙ୍କର ସାହିତ୍ୟ ରେ ଦେଇଛି ଯେ ମହାଭାରତ ବିଷୟରେ।
ଆ।
ଆଁ ପଞ୍ଚୁ ପାଣ୍ଡବଙ୍କ ନାଁ ଦେଇଛି କୋରବଙ୍କ ନାଁ ରେ - - କେବଳ ଦୁର୍ ଯୋଉ ଦୁର୍ଯ୍ୟୋଧନ କୁ ଦୁଃଶାସନ ବୋଧେଇ। କି ଯୁଦ୍ଧିଷ୍ଟ ଦେଇଛି କି କେଜାଣି ମରତ ଠିକ ସେ ମନେ ନାହିଁ ସେ ଗୋଟେ କବାଡି ଖେଳୁଥିଲେ।
କଣ କହିବ ଛୁଆ ଏଇ ଯୋଉ ବହି ବା ଚେଞ୍ଜ ହବ ବୋଲି କହିଥିଲେ ପୁଣି।
କହିଁ କଣ ଚେଞ୍ଜ ହଉଛି।
ଆଉ ପଢେଇବେ କଣ ସେଇ ପଢେଇ ପଢେଇବେ ସବୁ କଣ ଗୀତ ଗୁଡା ବି ମୁଁ ଦେଖୁଥିଲି।
ପୁଣି ଦେଇଛନ୍ତି ଟାଇଟନ ଯିଏ ଅଛନ୍ତି ଆମର ବୈଜ୍ଞାନିକ।
ହଁ ହଁ।
ସିଏ କୁଆଡେ ର ଯୋଉ ପାଇଲଟ ଚଲାଉଥିଲେ। ଆଉ ଧର୍ମ ଧର୍ମପଦ ହଉଛନ୍ତି ରଙ୍ଗ ମିସ୍ତ୍ରୀ। ଏଇଟା ଦେଖିକି ବହି ମୋ ମୁଣ୍ଡ ଖରାପ ହେଇଗଲାଣି ମୁଁ ଝିଅ କହୁଥିଲି ମୁ କାଲି ନେଇକି ସ୍କୁଲ ରେ ବହି ଫେରେଇ ଦେଇକି ଆସିବି। ହ
ଧର୍ମପଧ ହଉଛନ୍ତି?
ରଙ୍ଗ ମିସ୍ତ୍ରୀ ସେ କୋଣାର୍କ ମନ୍ଦିର ରଙ୍ଗ ଦଉଥିଲେ।
ଏମିତି କେମିତି? ପ୍ରେଣ୍ଟିଂ କରିଛନ୍ତି ମୁଁ ବୁଝିପାରୁିନି ଇ ମାନେ କଣ ମାନେ। ସେ ପ୍ରିଣ୍ଟିଙ୍ଗରେ ଏମିତି କି ମାନେ ଧର୍ମପ୍ରଦ ଏଇଟା ଗୋଟେ ମାନେ ଜେନେରାଲ ନଲେଜ
ହଁ ତାପରେ ଗୋ- - ଗୋଟେ ଆଉ ଗୋଟେ ବହିରେ ମୁଁ ତ ଏତେ ବେଶୀ ଜାଣିନି କିନ୍ତୁ ଜ୍ଞାନ ପଟ୍ଟନାୟକ ଜଣେ। ମେଲ ମେଲ ବର୍ସନ ସେଇଟା ମୁଁ ଜାଣିଛି। କିନ୍ତୁ ତାଙ୍କ ନାଁ ଆଗରେ ଶ୍ରୀମାନ ଜ୍ଞାନ ପଟ୍ଟନାୟକ ନ ଲଗେଇକି ଲେଖି ଛନ୍ତି ଶ୍ରୀମତୀ ଜ୍ଞାନ ପଟ୍ଟନାୟକ।
ହେଁ ହେଁ କଣ କଉଠିବା?
ଆ ସେଗୁଡା ଦେଖିକି ମୁଁ ମୁଁ ଏନେ ଫେସବୁକ୍ ଆଡଉଥିଲି ବୋଲି ଯାହାହେଲେ ମାନେ ଏତେ ଭୁଲ ଅଛି ମାନେ ନିହାତି ଗୋଟେ କଲ ନମ୍ବର କି କଣ ଗୋଟେ ଥିବ ବହି ମାନେ ଭିଜୁଆଲ ଟା ପଠେଇବା ପାଇଁ ମୁଁ ସେଇଟା ଖୋଜୁଥିଲି। ମୁଁ ଏ ଏତେ ଫୁଣି ଏଇ କଳା ବହିରେ
ଏବେ ଆପଣଙ୍କୁ ମାନେ ଯୋଉ ଟିଚର୍ସ ମାନଙ୍କୁ ଏମିତି କିଛି କମ୍ପ୍ଲେନ ମାନେ ଯାଉନି ଛୁଆ ମାନଙ୍କର ଆଉ ମାନେ ଏମିତି ଅଛି
ପ୍ଲେନ ଦଉନାହାନ୍ତି। ଆଜି ମୋ ଝିଅକୁ କହିଥିଲି। ଝିଅ କହିବାକୁ ଯେ ଝିଅ କହିଲା। ସାର୍ ଏମିତିଆ ଆ ପାଠ ଆମେ ପଢିଲେ ଆମେ ପରୀକ୍ଷା କେମିତି ଦବୁ। ସାର କହିଲେ ସେ କଥା ଆମେ ବୁଝିବୁନି।
ବୁଝିବନି ଏଇଟା କଣ ମାନେ ଏଇଟା କଣ ମାନେ ଖାଲି କଣ ଏଇ ଗୋଟେ ଗୋଟେ କ୍ଲାସରେ ନାହିଁ। ତାପରକୁ ତାପରକୁ ପୁଣି ତ ଆମେ କ୍ଲାସ୍ ଯିବୁ ନା ନାହିଁ? ଉପରକୁ ଯିବୁ ନା ଆମେ ତଳକୁ ସହିଯିବୁ ଏଇଠି। ଆଁ ଯୋଉ ପାଠ ଟା ତ ଆମେ ପଢି ବୁ ପୁଣି ସେଇ ପାଠ ଟା ପୁଣି ତ ଆମର ପୁଣି ଭବିଷ୍ୟତ ଦରକାର ନା ନାଇଁ। ହେଁ ନା କଣ ଆମେ ଭୁଲ ପାଠ ପଡ଼ିବୁ। ସେଇଟା ଅଲଗା କୋଉ ଏଗଜାମରେ ଆମେ ସେଇ ଭୁଲ୍ ଆନ୍ସରଟା ହିଁ ଦେବୁ।
ଫୁଣି ଗଣିତ ବହିରେ ଦେଇଛି ଯେ ଢେଙ୍କାନାଳ ମାନେ ଆମ ଏଇ ଯୋଉ ଢେଙ୍କା ଢେଙ୍କାନାଳ ଜିଲ୍ଲାର ର ମନ୍ଦିର ଅଛି। କପିଳାସ ମନ୍ଦିର। ତା ଇତିହାସ ଦେଇଛି ଯେ ଯୋଉ ଢେଙ୍କାନାଳ ମନ୍ଦିର ପାହାଡ ଉପରେ ଅବସ୍ଥିତ। ସେଥିରେ ତେରଶହ ବାଉନଟି ପାହାଚ ଅଛି। ହଁ ସେଇଟା ଦୋ ଦୋଉ ଭଲ କଥା। ଇତିହାସ ରେ ଦେଇଥାନ୍ତା। ନହେଲେ ସାହିତ୍ୟରେ ଦେଇଥାନ୍ତେ ସାହିତ୍ୟିକ ହିସାବରେ। ସେ ଗଣିତରେ ଦେଇଛି।
ମାନେ ସେ ପାହାଚଗୁଡା ଗଣିତ କା
ହଁ ଫୁଣି ଦେଇଛନ୍ତି ଯେ ଏ ପୁଣି ଯୋଉ ଚୁସ୍କି ଖାଆନ୍ତି ଆମେ ଗଣିତରେ ଦିଆ ହେଇଛି ଯେ ଖେଳ ଛୁଟି ରେ ସ୍କୁଲ ର ଖେଳ ଛୁଟି ରେ ଛୁଆ ମାନେ ରଙ୍ଗୀନ ଗୋଲା ଖାଇବାକୁ ବା ଚୁସ୍କି ଖାଇବାକୁ ପଦାକୁ ଗଲେ କେତୁ ଟା ନା ଖା ଖାଇଲେ ସମସ୍ତଙ୍କର ହିସାବ ରଶ୍ମି ବୋଲି ଝିଅ ଟିଏ ରଖୁଥିଲା। ପୁଅ ଗଣୁଥିଲା। ଏମିତି କଣ ଗୋଟେ ଦେଇଛି। ସ୍କୁଲ ବାହାରକୁ ଛୁଆ ଚୁସ୍କି ଖାଇବାକୁ ଯାଉଛନ୍ତି କି?
ହେ କଣ କହିବ ଇଏ ପାଗେଳି। କିଏ ଯିଏ କରିଚି ତା ମୁଣ୍ଡଟା ବୋଧେ ଦୋଷ। ସେ ଦୋଷ କଣ ସେ ପ୍ରିଣ୍ଟିଂ ତ ଗୋଟେ ଟେ ଏଥିରେ ଭାରତ
ନାଇଁ ଏମାନେ ଯାହା ଲେଖିକି ଦେଇଥିବେ। ସେମାନେ ସେଇଆ ହିଁ ପ୍ରିଣ୍ଟ ଆଉଟ କରିଥିବେ। ଯେ ଆମ ଓଡିଶାରେ ନାହିଁ କି ପ୍ରିଣ୍ଟ ଆଉଟ ଆଗରୁୁ ଫୁଣି ସବୁ ବହି ଆମ ଓଡିଶାରେ ହିଁ ହଉଥିଲା ନା। ଆମର ତ ଗୁଜ ଗୁଜୁରାଟ ନବ ବୋଲି କିଛି ଗୁଜୁରାଟ ରେ ବହି ବି ଛାପିବା ଆମର କିଛି ଆବଶ୍ୟକ ନଥିଲା।
ହଁ ହଁ ହଁ ସେଟା ତ ଇଏ ନାହିଁ। ତମେ ତ ଓଡିଶା ଆମର ଇଏ କଣ ଅଛି ଆଉ ପଢା ମାନେ କଣ ସେ ଖାଲି ରାଜନୀତିରେ ହିଁ ମାନେ ତାଙ୍କର ସବୁ ଏଇ
ଅ ନାଇଁ ନାଇଁ ଏରା ଏତେ ପ୍ରକୃତରେ ଆମେ ହିଁ ବାଛିଛେ, ମୋଦୀ ସରକାରକୁ ଆମେ ହିଁ ବାଛି ଭୁଲ ଆଉ ଦବା କାହାକୁ।
ନ ସରକାର ତ ଇଏ କିନ୍ତୁ ଆମ ଓଡିଶା କଥା କହୁଛି ଅଲଗା ଷ୍ଟେଟ ରେ ତ ତାଙ୍କର ସ ସରକାର ମାନେ ଇଏ ଅଛନ୍ତି। ଆମ ସରକାର ଯୋଉ ମୋହନ ଚରଣ ମାଝୀ
ହଁ
ଇଏ ତାଙ୍କର ତ ଭଲ ଇଏ କରୁଛନ୍ତି ଆଉ କଣ ଆଉ ସେମିତି କିଛି ନାହିଁ ସରକାର ବି ସିଏ ବି କଣ କରିବେ, ସିଏ ତାଙ୍କ ଦାଇ
ନାଇଁ ସିଏ ବି ତାଙ୍କ ଦାୟିତ୍ଵ ତ ସିଏ ବି ଭାବୁ ନାହାନ୍ତି ମୁଁ ଏତେ ମାନେ ବେଜିତି ହଉଚି ମାନେ ସେତେବେଳେ ଯଦି କଉଛନ୍ତି ସେମିତି ଗୋଟେ ଇଣ୍ଟରଭ୍ୟୁ ତାଙ୍କର ଥିଲା। ସେ ପଚାରୁଛନ୍ତି ଯେ କଲେଜ ଛୁଆ ମାନଙ୍କୁ ମୁଁ କଣ ମାନେ ମୋ ପୋଷ୍ଟ ଟା କଣ? ସେମାନେ ଚୁପ୍ ହେଇକି ରହିଗଲେ ସିଏ କହୁଛନ୍ତି କାହିଁକି ଏଟା କହି ପାଇଲନି, ମୁଁ ଅଛି ଥିପ୍ ମିନିଷ୍ଟର ସେ ଷ୍ଟି ଚିପ୍ ମିନିଷ୍ଟର ବି କହିପାରୁନାହାନ୍ତି।
ସେମି ହଁ ହଁ
ଆଉ ତାହେଲେ ସେ କଣ କରିବେ? ହସ୍ପିଆଲିଟି ହସ୍ପିଟାଲିଟି କି କହୁଛନ୍ତି ହସ୍ପିଆଲିଟି। ଏତେ ମନ୍ତ୍ରୀ ହେଇକି ଯଦି ଏତେ ମି ଚେକ୍ କରିବେ ଛୁଆ ଆଉ କଣ କରିବେ।
ସେ କଣ ସେ ବାଛିଛନ୍ତି ଏଇ ଜନତା ହିଁ ବାଛିଛନ୍ତି ଆମ ଲୋକ କହିଁ ବାଚଛ ଆଉ କିଏ କହିବ? ଏଟା ତା ମଁ ପବ୍ଲିକ ତ ଆମେ ତ ଆମେ ମାନେ ଆମେ ତ ହିଁ ବାଛ ଚୁ କାଇଁ ବୁକା ବୁକି ଓଷଦ ହଁ
ଉଛନ୍ତି ମାନେ ଆମେ ତାଙ୍କୁ ଭୋଟ ଦେଉ କି ନଦଉ ଆମେ ହିଁ ଦେଇଛୁ।
ହଁ ସେଇଟା
କଣ କରିବା ଏଇଆା ଟିକେ କଷ୍ଟ ଲାଗୁଛି ଛୁଆଙ୍କ ପାଠ ପଢ଼ାକୁ ନେଇକିରି
ଅ ମାନେ ସେ ଦେଖ ଏବେ ଯୋଉ ନିଟ୍ ଏକ୍ଜାମ ଗଲା ସେଟା କେତେ ଲ ପିଲାମାନେ କେତେ କେତେ ପଇସା ଦେଇକି ତା ସବୁ ଫିଲଅପ କରିକି ଇ କଲେ ତାଙ୍କର ସବୁ ଇଏ ହେଇଗଲା। ମାନେ ସେ ଏଇଟା ମାନେ ଗୋଟେ ଜାଣିବା କଥା ଜଣଙ୍କର ଫ୍ୟୁଚର କଥା ଗୋଟେ ଭାବିବା କଥା ଲୋକମାନେ କେ ସେ କ କ ଗରିବ ଲୋକ ହେଲେ ବି ସେ ଗୋଟେ ପଇସାକୁ ଇଏ କରିକି ଏକଜୁଟ କରିକି ବି ସେ କିଛି ନା କିଛି ତା କାର୍ଯ୍ୟରେ ଲଗେଇବ ମାନେ ପାଠ ପଢିବାକୁ ଚାହୁଁନ୍ତୁ ହଁ
ଆମ ଝିଅର ତୃତୀୟ କ୍ଲାସ ରେ ଗୋଟେ ବୃତ୍ତି ଥାଏ, ସେଇଟା ଏ ବର୍ଷ ହେଇନି ସେଇଟା ଏଇ ଚତୁର୍ଥରେ ହବ ବୋଲି ଫର୍ମ ପକେଇବାକୁ ସାର୍ କହିଥିଲେ।
ହଁ ହଁ।
ମାନେ ତୃତୀୟ ପରୀକ୍ଷା ପରେ ପରେ ହେଇପାରିଲାନି ଏବେ ପକେଇବାକୁ କହିଥିଲେ। ମୁଁ ଏ ବହି ଦେଖିକି ବୃତ୍ତିରେ ଆଉ ଫର୍ମ ପକେଇନି କଣ ଟା ପଢ଼ିବ ଯେ ସେ ବୃତ୍ତି ଦବ।
ହଁ ନାଇଁ ପକାନ୍ତୁନି ଆଉ ଗୋଟେ ବି ଅଛି ଛ ଷଷ୍ଠ। ସିକ୍ସ କ୍ଲାସରେ ଅଛି ନା କଣ ଗୋଟେ?
ହଁ ସିକ୍ସ କ୍ଲାସ୍ ପଞ୍ଚମରେ ଗୋଟେ ଅଛି। ପଞ୍ଚମରେ ଅଛି। ପ ଅଷ୍ଟମରେ ବି ଆଦର୍ଶ ପରୀକ୍ଷା ଗୋଟେ ଅଛି। ଦେଖା ସେଇଟା ପଛେ ଦେବା, ଏବେ ଯଦି ମୁଁ ବୃତ୍ତିରେ ପକେଇଦେବି ତିନିମାସ ତିନିମାସ କେ ସିଏ କଣ ଟା ପଢିବ ଯେ ଦବ ସିଏ ଯୋଉ ନିମୁଡା ଗୀତ ପରୀକ୍ଷାରେ ଲେଖିବ
ସିଏ ଗୋଟେ ଲୋଖା ସେ ଗୋଟେ ସତରେ ଲେଖା ହେଇଛି
ସତରେ ଲେଖା ହେଇଛି ଯୋଉ ଇଂଗିଲିଶିଶ ବହିରେ ରଜ ଗୀତ ଆଉ ରଜ ଦୋଳି ଆଉ ଇଏ ବହିରେ ନିମୁଡା ଗୀତ ପୁରା ଉ ଆମ ଘର ପାଖରେ ସବୁ ଅଛନ୍ତି ନା ଛୁଆ ଆମେ ଗାଁରେ ରହିଲୁ ନା
ହଁ ହଁ
ୟୁଟ୍ୟୁବୁ ରୁ କି ଫେସ୍ ବୁକ୍ ରୁ ଯୋଉଟା ବି ଦେଖିଲୁ ସାଙ୍ଗେ ସାଙ୍ଗେ ଆଣିକି ବହି ଚେକ୍ କଲୁ ସତରେ ଲୋଖା ହେଇଛି ମାନେ ମୋ ନିଜ ପର୍ସନାଲ ମୋ ଝିଅ ବହିରେ ବି ଲେ ଖା ହେଇଛି ଯେ ଏ କୋଠ ଭେଗଖିଆ ଭଜନ
ମଦ ଫଦ ପିଇକି ବୋଧେ କି ଖଜୁରୀ ପତ୍ର ଟେ ଆଣକି ନିଶାରେ ସବୁ ଲେଖିଛନ୍ତି ଆଙ୍କିଛନ୍ତି ସେମାନେ ଭୋଳ ହେଇଯାଇଛି ବୋଧେ
ଶୁଣିକି ଜମା ଭଲ ଲାଗୁନି ଆଜି ଦିନମାନ ବି ମତେ ଭଲ ଲାଗୁନି ଝିଅ କେମିତି ପାଠ ପଢିବ ମୋର ଚିନ୍ତା ହେଲାଣି
ଇଂଗିଲିଶି ଗୁଡ଼ା ସବୁ ଠିକ୍ ଅଛି
ନାଇଁ ଇଂଗିଲିଶି ବହି ତ ମିଳିନି ତାକୁ କିନ୍ତୁ ଦେଖହଉଛି ଯୋଉମାନଙ୍କୁ ଧର ମିଳିଛି ସେଥିରେ କହୁଛନ୍ତି କଣ ଭୁଲ୍ ଅଛି ମୁଁ କିନ୍ତୁ ଚତୁର୍ଥ ଶ୍ରେଣୀ ଇଂଗିଲିଶି ବହି ଦେଖିନି କିନ୍ତୁ ଯୋଉ ଚାରିଟା ବହି ଦେଇଛନ୍ତି ଚାରିଟା ଆଙ୍କରେ କୋଉ ଗୋଟେ ବହିରେ ବି ଠିକ୍ ନାହିଁ
ହଁ ହଁ
ଗଣିତରେ ସାହିତ୍ୟ ସାହିତ୍ୟରେ ଲେଖ ଲୋଖାହେଇଛିି ଯେ
ନା ନା ସିଏ ମଝିରେ ମଝିରେ କହୁଥିଲେ କି ହେଲା ସେଟା ଇଏ କରିବେ ବୋଲି ମାନେ ପୁଣି ଥରେ ମାନେ ଏଇଥିରେ କଣ କେସ୍ ଫେସ୍ ହବ ହେଲା ଏଇ ଯୋଉ ବହିଟା ଏପ ହଁ ହେଇଛି ପୁଣି ହଁ ହେଲେ ବି ତମେ ଶୁଣ ମାନେ ମୁଁ କହୁଛି ସ୍କୁଲ୍ ଏଇଟା କ୍ଲୋଜ୍ କରିଦବା କଥା
ଏଇଟା କିନ୍ତୁ କ୍ଲୋଜ୍ କରିବା କଥା ଆଉ ଦେଖ ଭୋଟ ଦେଇକି ଭୋଟ ଯେତେବେଳେ ରାଲି ଚାଲିଛି ଟଙ୍କା ପାଞ୍ଚଶହ ହଜାର ପାଇଁ ଗାଁ ଗହଳି ମାନେ ବୋହୂ ଝିଅ ସମସ୍ତେ ପଳଉଛନ୍ତି ରାଲିିକତିକି କିନ୍ତୁ ଏଇଟା ସବୁ ଗାଁ ର ମାନେ ଅଭିଭାବକ ମାନେ ଯାଇକି ସ୍କୁଲ୍ ରେ କମ୍ପ୍ଲେନ୍ କରିକି ବହି ଫେରେଇବା କଥା
ହଁ ହଁ ଏଇଟା କରିବା କଥା କାହିଁକି ନା ଯଦି ନ ପଡ଼ିବେ ନାହିଁ ଏମତି ଏଇଟା କଲେ ସେ ଅଟୋମେଟିକି ସରକାର ଉପରେ କିଛି ପ୍ରେସର ପଡିବେ
ପ୍ରେସର ପଡିବ କିନ୍ତୁ ଏବେ ଏଇ ଇଏରେ ଦେଖ ସମସ୍ତେ ହିଁ ଚୁପ୍ ମୁଁ ତ ମୁଁ କାଲି କହିଲେ ମୁଁ କହିଲି ଝିଅ ତୁ କାଲି ନେଇକି ବହିିବାର ଦବୁ ମୋ ଝିଅ କହିଲା କେହି ଫେରେଉନାହାନ୍ତି ମୁଁ କେମ ଫେରେଇବି କିଏ କେହି ନ ଫେରାନ୍ତୁ ଆମେ ଆମର ଫେରେଇଦବା
ହଁ କେ ଫେରେଇବେନି କାହା କଣ ମାନେ ଇଏ ଏଇଟା କିଛି ଜଣ ପ୍ୟାରେସେ ମିଶିକି ଯାଇକି କହିଲେ ସ୍କୁଲୁରେ କମ୍ପ୍ଲେଲେନ୍ କଲେ କି କଣ କଲେ ଏମତି ପିଲାଙ୍କୁ ହୁଁ ଜଦି ତମେ ଯୋଉ ପୂର୍ବରୁ ଯୋଉ ପାଠ ପଢା ହେଇଛି ନହେଲେ ତାକୁ ରିଭାଇଜ୍ କରିବେ
ରିଭାଇଜ କରିବେ ନହେଲେ ପୁରୁଣା ବହିକି ଆଣିକି ଦିଅ।
ଆଁ-
ପୁଣି ମୋ ଝିଅ ବହିରେ ଲେଖା ହେଇଛି ଯେ ମାର୍ଗଶିର ମାସରେ ମାନେ ଗୋଟେ ଗୀତ ଗୀତ ଅଛି। ଉଁ ପର୍ବପର୍ବାଣିୀ ବିଷୟରେ କୁହ କିଛି କଥା ନାହିଁ। ଏଇ ମାର୍ଗଶିର ମାସ ଲକ୍ଷ୍ମୀ ପୂଜା କଲେ ଧନର ହବ ବରସା ଏ କାର୍ତ୍ତିକ ମାସରେ ପୂର୍ଣ୍ଣମୀ ଦିନ ହୁଏ ଡଙ୍ଗା ଭସା। ଆଉ ମୋର ତ ଏତେ ବି ମନେ ନାହିଁ। ଆଉ ଗୋଟେ ଅଛି ରାକ୍ଷୀ ପୂର୍ଣ୍ଣିମା। ଉଁ ଆଉ ମାନେ ଏଇଟା ଏଇଟା ତ ଛୁଆଙ୍କୁ ଜାଣିବା କିଛି ଆବଶ୍ୟକ ନାହିଁ ନା। ଗୁରୁବାର ଓଷା ବିଷୟରେ କି କୋଉ ବିଷୟରେ
ସେ ଏବେଠୁ ସବୁ ହେଲା ପ୍ରାକ୍ଟିସ କରିବେ। ତାଙ୍କୁ ଆଉ ଆଉ ବଡ ହେଇଗଲେ ଇଏ ନହିଁ। ସେଥିପାଇଁ ସେ କଣ କରିବେ ସେ,
ଗୁରୁବାର ଇଏ ସିଏ ଏଇରା ତ ଜାଣିବା କିଛି ଆବଶ୍ୟକ ନାହିଁ।
ଶିକ୍ଷା ମନ୍ତ୍ରୀ ଆମର ଯିଏ ଅଛି କଣ ତା ନା
କଣ କି କଣଟା ମୋ ତା ନାଁ ଟା ମନ ପଡୁନି ଯେ, ସେଇ ସେଇ ସେ ତା ଉପରେ ମାନେ ପ୍ରେସର ଇଏ ହେଲେ ସେ ତାର ଅଟୋମେଟିକଲି ଇଏ